ଓ
ଲୋ ହାଲୋ
ହଁ ଅପା ହଁ
ଶୁଭୁଛିି?
ଆ ହଁ ହଁ ଶୁଭୁଛି ମତେ ହଁ ହଁ ଶୁଭୁଛି ହଉ ।
ଆଉ ଛୁଆଙ୍କୁ ଖାଇବାକୁ ଦେଲଣି?
ଆ ନା ହେଇ ଦଉଥିଲି ଯେ ସାର୍ ପୁଣି ପଳେଇ ଆସିଲେ ତ ସାରଙ୍କୁ ଦେଇ ଦେଇକି ହେଇ ମୁଁ କାଲି ଆସିବି ଏକାଥରକରେ ଆଉ । ତେନ୍‌ ଲେଟ୍ ହେଇଗଲା ।
ଅ ହ
ସେଇଆ କଥା ଚାଲିଛି ଆଉ ଆଉ ତମର ଗାଁ ଆଡେ ଯୋଉ ଯାଇଥିଲ ବାପା ହେରିକା କଣ କଣ ସବୁ ଚାଷ ଏଥର ଲଗେଇଲେ?
ଚାଷ ପା ଆମର ଟିକେ ପାଣି ପ୍ରୋବ୍ଲେମ ତ । ଆଉ ଯୋଉ ଫସଲ ଆଉ କିଛି ନାହିଁ ଏ ଏମିତି ଧାନ ଆଉ ମୁଗ ଟା ଖାଲି କରାହଉଛି ପାଣି ମଡା ହେଇକି ଯ ହ ମଟର ରେ କିନ୍ତୁ ଏବର୍ଷ କାଇଁ ମୁ ଗୋଡା ହେଲାନି ଭଲ କାହାର ବି ହେଇନି ଆମର ବୋଲି ନୁହଁ ଆଉ ଧାନ ଚାଷ ହବ ତ ହବ ଆଉ ସବୁ ଧାନ ଭିଜା ହେଇକି ତଳି ରେଡି କରାହଉଛି ଆଉ ପାଣିରେ ପକା ହେଇକି ଆଉ। ସେଠି ଆମର ପାଣି ପ୍ରୋବ୍ଲେମ ତ ଆଉ କେହି ପରିବା ଫରିବା ଚାଷ ବି ଆମ କ ନାହିଁ ଟାଙ୍ଗେରା ଭୁଇଁ ତେଣୁକରି ସିଆଡେ ବେଶୀ ଗରମ। ପାଣିର ସୋର୍ସ ବହୁତ କମ୍
ହୁଁ ହୁଁ,
ଆଆ
ଆଉ ତମେ ଯୋଉ ଅପା ସମ୍ବରଟା ଯୋଉ ବନାନି କି? ସେଇଟା ବହୁତ ବଢ଼ିଆ ବଢିଆ ଲାଗେ ତମର ଯେଉଁ ସମ୍ବର ରେସିପିଟା ମୋତେ ଏତେ ବଢ଼ିଆ ଲାଗେ ମୁଁ ଏହି ଅପାପ ହିଁ ବଢ଼ିଆ ସମ୍ବର ବନାନ୍ତି ଆଉ କେମିତି କଣ ତମର ପକୁଡ଼ି ତମ ହାତର ପକୁଡ଼ି ଆଉ ସମ୍ବରଟା ଭାରି ଭଲ ଲାଗେ।
ଆଉ କରିଦବା ଦିନେ ଖାଇଦବା ଆଉ। କରିକି ଦିନେ ଖାଇଦବା ହଁ ବନେଇଦବା ଏଇଟା ଗୋଟେ କଥା ଏଇ ବର୍ଷା ପାଗିଆ ଦେଖିକି ଏବେ ତ ବର୍ଷା ହବ ନା କଣ୍ଟିନ୍ୟୁ? ବର୍ଷା ପାଗିଆ ଦେଖି କିନା କରିଦବା ଖାଇବା ଆଉ।
ହଁ ହଁହୁଁ,
କରିବା ଦିନେ।
ତମେ ସମ୍ବର ଟା କେମିତି ବନାଅ ଅପା?
ସମ୍ବର ଟା ହରଡ଼ଡାଲି ବତୁରେଇ ଦେଇ ଥାଏ। ଆଉ କଖାରୁ ଅଳ୍ପ ଟିକେ। ଆଳୁ ଗୋଟିଏ ନ ପକେଇଲେ ବି ଆଳୁ ଚଳିବ ଆଉ ଗାଜର ଟିକେ, ବାକି ଭେଣ୍ଡି ଛୁଇଁ। ଏତିକି ତ ଦରକାର ଆଉ ତେନ୍ତୁଳି ମଣ୍ଡପ ତାକୁଉ ହରଡ଼ ଡାଲି କମ କପେ ହେଲେ ବି ସେ ପାଞ୍ଚ ଛଅ ଜଣ ଲୋକ ଖାଇଦେବେ। ପତଳା ପତଳା ହୁଏ ନା। ସେଟା ଛୁଇଁ ଟା ସିଝେଇଲେ ଫିଟି ଯିବ ଛୁଇଁ ଅଛି ନଥିଲେ ବି ଚଳିବ। କାହିଁକିନା ଛୁଇଁଟା ସବୁବେଳେ ଆଭଲେବଲ ହୁଏନି ନା। ଆଉ ତା କବି ମୁଁ ଛୁଇଁଟାକୁ କାଟିକି ଚୋପା ଛଡେଇଦେକି ରଖିଦେଇଥାଏ ହରଡ଼ ଡାଲି ଆଉ ସେ ଯୋଉ ଗୋଟେ ଆଳୁକାଟି ଥାଏ ଟିକେ ଟିକେ ବଳିଆ ହେବ ବୋଲି ଆଉ କଖାରୁ ଆଉ ଗାଜର ତାକୁ ସିଟି ମାରିଦିଏ ଠିକ୍ ସିତି ଖୋଲ୍ଲା ପରେ ସେ ଯୋଉ ଇଏ ଟା ପକେଇ ଦିଏ ଛୁଇଁଟା ସେ ସିଜିଯାଏ ସେ ଗରମରେ ଉଁ ଡାଲି ଟା କିନ୍ତୁ ଫିଟିଗଲେ ଭଲ୍ ଲାଗିବ ତାପରେ ଭେଣ୍ଡିଟାକୁ ଟେ ତେଲରେ ଭାଜିଦିଏ ଭେଣ୍ଡିଟାକୁ ଟିକେ ତେଲରେ ଭାଜ୍ ଦେଲେ ମାନେ ଆଉ ଫିଟେନି ଆଉ କିନ୍ତୁ ନ ବାଝିଲେ ବି ଚଳିବ ନେଚୁରାଲ୍ ଟେଷ୍ଟ ବାହାରିବ
ହୁଁ।
ଆ ସିଝା ସଇଲା ଏପଟେ ଖାଲି ଯେମତି ଆମେ ନର୍ମାଲ୍ ବଘରୁଛଚେ ଟିଏ ତେଲ ଟିଏ ଫୁଟଣ ଟିଏ ହେଙ୍ଗୁ ଟିକେ ଆଉ ଆମର ବୃଷଙ୍ଗ୍ ପତ୍ ବୃଷଙ୍ଗ ପାତ୍ର ମେନ୍ ଆଉ ସମ୍ବର୍ ମସ୍ଲା ଗୋଳେଇକି ରଖିଥିଅ ସେଥିରେ ପକେଇ ସଇଲା ପରେ ବୃଷଙ୍ଗ ପତ୍ର ଅଁ ତେଲ ଫୁଟଣ ବୃଷଙ୍ଗ୍ ପତ୍ର ଲୁଡୁ ପକେଇ ସାରିଲା ପରେ ସମ୍ବର ମସଲାଟା ଟି ପାଣିରେ ଗୋଳେଇ ଥିବା ଟିଏ ପକେଇଦେଆ ପକେଇ ଟିକେ ଟମାଟୋ ଟମାଟୋ ଟିକେ ଇଏ କରିଦେଇକି ତାକୁ କଷି ଦେଇକି କମ୍ କଷା ହବ ଆସ୍ନା ପଳେଇବ ନହେଲେ ତାପରେ ତାକୁ ସେପ୍ ସେ ଇଦା ପକେଇ ସମ୍ବର୍ ଟା ଉ ଟିକେ ଭଲଇ ଫୁଟେଇ ଦଆ ଫୁଟେବା ଯଦି ଭେଣ୍ଡି ଭାଜିକି ରଖିଥିଆ ପାକେବା ଯଦି ଶିଝେଇ ଦେଇଥିବା ବି ଜାଝେଇ ଦେଇଥିବା ସେ ନାଳୁଆ ନାଳୁଆ ଭଲ୍ ଲାଗିବ ଶେଷରୁ କିନ୍ତୁ ଆଉ ଟିଏ ସମ୍ବର ମାସ୍ଲା ପକେଇଦବା ତା ବାସ୍ନା ହେବ ବଳି ବହୁତ୍ ଇଜି କିନ୍ତୁ ଟେଷ୍ଟେ ଭଲ ଲାଗେନି ବହୁତ୍ ଇଜି
ସହଜ। ଚକୁଳି ସାଙ୍ଗରେ ଭଲ୍ ଲାଗିବ।
ଉଁ ହୁଁ ଅଁ ଚକୁଳି ଇଟିଲି
ହଁ ଭଲ୍ ଲାଗେ ଆଉ ଏୟା ଆଉ
ବା ଏମତି ଆଉ ଶୀଘ୍ର ଅପାଙ୍କ ହାତର ସୁ
ନାଇଁ କିନ୍ତୁ ବହୁତ୍ ହଁ ବା ବହୁତୁ ସହଜ ଦେହକୁ ବି ଭଲ। ମାନେ କମ୍ ଡାଲି ଖର୍ଚ୍ଚ ବି କମ୍ ବହୁତ୍ କମ୍ ଖର୍ ଚାରୁ ସମ୍ବର ହେଇଯିବ ପରିବା କମ୍ ଦର୍କାର ଡାଲି କମ୍ ଦର୍କା ଟିଏ ପତଳା ପତଳା ହୁଏ ନା ଉପମା ହେଲେ ବି ସମ୍ବର୍ ବଢିଆ ଲାଗିବ। ସୁଜି ଉପ୍ମା ସହିତ ସମ୍ବର୍ ଟା ଖାଇଲେ ଭଲ ଟେଷ୍ଟ୍ ଲାଏ ପାଣିଆ ପାଣିଆ ହୁଏ ତୁଣୁ ଖର୍ଚ୍ଚ ଟା କମେ ଏମିତି କି ଡାଲ୍ମାରେ ସବୁ ପରିବା ଦର୍କାର ଡାଲି ଟିକ ଅଧିକ ଦରକାରେ ଜିରା ଲଙ୍କା ଗୁଣ୍ଡ ଦର୍ କାର୍ ସବୁ ଦରକାର୍ ଏଥିରେ ତେ କମ୍ କମ୍ ରେ ହେଇ ଯାଏ ଖାଲିସ୍ ସମ୍ବର୍ ମସ୍ଲା ତାର ମେନେ ଆଉ ତେନ୍ତୁଳି ମଣ୍ଡ ଟିକେ ଦିଆହାବ ପୁନି ତେନ୍ତୁଳି ମୁଁଣ୍ଡ ଟିଟା ଖଟା ଖଟ୍ କଣ ଲାଗେ? ସମ୍ବର ଟା ତ ଟିକେ ଖଟା ଲାଗିଲା ଭଲ ଲାଗିବ ନା।
ବର୍ଷା ପାଗ ଦେଖିକି ଦିନେ କରିଦବା ଆଉ।
ହଁ ହଁ କରିଦବ ଏଇ ଯୋଉ ମୁଁ କହୁନଥିଲି ସେ ଯୋଉ ଆସିବେ ଦେଖେଇବା ପାଇଁ
ହଁ ହଁ।
ସିଏ ବି ସେ ଭାଉଜ ବି ମାନେ ଏତେ ସୁନ୍ଦର ବନାନ୍ତି ଯୋଉ ଉପମାକୁ ସମ୍ବର। ସେ ପରେ ଇଏ ଥରେ ଖାଇକି ଏମିତି ଆସ ହେଲେ ଭାଉଜ ଯେମିତି ବନଉଛନ୍ତି ନା ତମାନେ କେହି ଏମିତି ବନେଇ ପାରିବନି। କେତେ ସୁନ୍ଦର କୁଆଡେ ସେ ହଁ ସେ ବହୁତ ସୁନ୍ଦର ବନାନ୍ତି ଉପମାକୁ ସମ୍ବର।
ହଁ ସେଇଅପରା ନାଇଁ ସେ ତ ସେ ମା ଭଲ ସବୁ କରନ୍ ସେ ଦେଖୁନ ଆରିଶା ପିଠାରା ଦିଅନ୍ତି କି ଟେଷ୍ଟ । ନାଇ ସେ ସବୁ ବନାନ୍ତି ଟେଷ୍ଟ କେକ୍ ବନାନ୍ତି ଆରିଶା ପିଠା ବନାନ୍ତି ବହୁତ ଟେଷ୍ଟ।
ହଁ।
ବହୁତ ଟେଷ୍ଟ କେକ୍ ଟା ତାଙ୍କର ପୁରା ମାନେ ଉ ଉ କେତେ ହାଲକା ହାଲକା ନିଦା ନୁହଁ ପୁରା ଏମିତି ଭାଙ୍ଗି ଯାଉଥିବ ବହୁତ
ହୁଁ ହୁଁ।
ମାନେ ସବୁ ତାଙ୍କର ପରିମାଣ ଟା ପୁରା ଏକଦମ ଠିକ୍ ଥାଏ। ଚିନି କେତିକି ପଡିବ ମଇଦା କେତିକି ପଡିବ କିମ୍ବା ଅଟା କେତିକି ପଡିବ ଅଟା ହଉ କି ମଇଦା ହଉ ସେ ତାଙ୍କ ଯୋଉଥିରେ ବି କରନ୍ତି ଏଇ ବିସ୍କୁଟ ଫିସ୍ ବିସ୍କୁଟ୍ ଯାହା ବି ପକାନ୍ତି କାଜୁ ଫାଜୁ ପୁରା ମାନେ ପରିମାଣ ଏକଦମ ଠିକ୍ ପୁରା।
ହୁଁ ନାଇଁ ହୁଁ ନାଇଁ ମତେ ବା ସେ ଆଜି ପ୍ ଆଉ କଣ ନେଇକି ଯିବି ଆଉ ତମେ କଣ ଖାଇବା ମୁକହିଲି ତମ ତ ହଁ
ତ ମନା କର କହ ଖାଲି ଆସ।
ସେଇଆପା
ସେତ କରିବାକୁ ଖୁସି କିନ୍ତୁ ଅବିକାତାଙ୍କ ମନ ଟା ଭଲ ନାହିଁ ନା ମନ ଭଲ ନାହିଁ ଖାଲି ଏମିତି ଖୁସିରେ ବୁଲି ଆସିଥାନ୍ତେ ଏଇଟା ଆଣ ଆମେ ଖାଇବୁ କି ଗୋଟେ କଣ ଗୋଟେ କଥା
ହଁ।
ଯା ଭାଇ ପଡିଛନ୍ତି ତାଙ୍କଠି ସାଲାନ ଲାଗିଛି।
ସେଇଆାପରା ସେଇଆପରା ସିଏ ଖାଲି କୁହନ୍ତୁ ମୁଁ କହିଲି ନାଇଁ ତମେ ସେମିତି ଆସ
ହଁ ନାଇଁ ପୁଅ ସେମିତି ଆସ ତମେ ଏଇଠି ବନେଇବ ଆମେ ଖାଇବୁ ଭାଇ ଭଲ ହେଇଯାଆନ୍ତୁ ତମେ ଏଇଠି ବନେଇବ ସବୁ ଆଭେଲେବୁଲ
ସେଇଆ
ମନ ଟା ରୋଷେଇ ବେଳୁ ମନଟା ନିହାତି ଭଲ ଥିବା ଦରକାର ଆଉ ଯେହେତୁ ଜଣଙ୍କର ସାଲାନ ଲାଗିଛି ତାଙ୍କ ମନ କଣ ହଉଥିବ ତାଙ୍କୁ ହିଁ ଜଣାନା ଆଉ।
ହୁଁ ହୁଁ ହଁ ସବୁ ଶାସ୍ତ୍ରରେ ବି ନିୟମ ନାହିଁ। ମାନେ ଆମେ ଯୋଉ ହିସାବରେ ମନ ଟା ଆମର ଯୋଉ ପରିକା ଥିବ ଆମେ ଯଦି ସେଇ ପରିକା ଜଣଙ୍କର ମନ ହେଲା ପୁରା ଦୁଃଖ ଆମେ ଯଦି ତାଙ୍କୁ କହିବା ତାମ ରୋଷେଇ କରି ଖାଇବାକୁ ଦେ ତ ସିଏ ଯୋଉ କଷ୍ଟ ମନରେ ରୋଷେଇ କରିଥିବେ କି ମନଟା ଯୋଉ ଖରାପ ଥିବ ରୋଷେଇ କରିଦୋଉଥିବ ସେଇଟା ଅନ୍ୟ ମାନଙ୍କର ମନ ବି ତ ପ୍ରଭାବ ପକାଏ ନା। ସେ ଖାଦ୍ୟ ସେଥିପାଇଁ କହୁନାହାନ୍ତି ଯେ ଯେତେବେଳେ ଖାଦ୍ୟ କରିବ ଠାକୁରଙ୍କ ନାଁ ଧରିକି ସବୁବେଳେ ନାମ ଧରି ଏହିଁନ ରୋଷେଇ କରିବ ମନଟାକୁ ନିଜେ ଖୁସି ରେ ର ରଖିକି ନା ମାନେ ରୋଷେଇ ଟା କରିବ ରୋଷେଇଟା କଲେ କଣ ମହବ ନା ତ ତମ ଯେତେ ଖୁସିରେ ଲୋକଙ୍କୁ ଖାଇବା ପରସୁଥିବ ତ ସେଇ ଖୁସି ଟା ସମସ୍ତଙ୍କ ଭିତରେ ଖେଳେଇକି ରହିବ। ଆ ମାନେ ଯୋଉଟା କି ସମସ୍ତଙ୍କ ମାନସିକତା ଟା କୁ ତୁବି ଚେଞ୍ ହବ। ହଁ ପ୍ରସାଦ ହେଇଛି।
ପ୍ରସାଦ ହେଇଛି ପା ଚାଲେ ପ୍ରସାଦ ଖାଇଲେ ଗୋଟେ ଆନନ୍ଦ
ହ ହୁଁ।
ହଁ ସେଇଥିପାଇଁ ତ ରୋଷେଇଟା ସବୁବେଳେ ଜଣେ ଦାୟିତ୍ଵ ନବା କଥା ନୁହଁ କେତେବେଳେ ତା ମାନ କଣ ମୁଡ ଅଫ ଅଛି। ଲ ମେନୁ ଜଣ ରହିବା କି ତା ଦେହ ଭଲ ଅଛି କି ନାହିଁ। ହିସାବରେ ରହିଆ କଥ
ନିହାଁ
ଜଣଙ୍କ ଦେହ ଧର ଭଲ ନାହିଁ ହଁ ଆଉ ଜଣେ ନିହାତି ହେଲ୍ପ କରିବା କଥା ଏଟା ପରିବାର ତାର ବୁଝାମଣାରେ ହବା କଥା। ମାନ୍ଦ ଆରେ କାହିଁକି ସେ ତା ଦେହଟା ଭ ଭଲଲାଗୁନି ବୋଧେ ଶୋଇଚି କି କଣ ହଉଚି ସେତେବେଳେ ଆଉ ଜଣେ କାମଟାକୁ
ହୁଁ ଉଁ।
ଆମେ ବି ଶାନ୍ତି ଆଉ କଷ୍ଟରେ ତକାରି କଲେ ସେ ଭଲ ଲାଗିବନି। ତା ତ ଶରୀରକୁ କଷ୍ଟ ହଉଚି ନାଆ।
ସେଇଆ ପରା। ସେପ ଟା ଗୋଟେ ପରିବାର ଭିତରେ ମାନେ କେମତି ମାନେ ବୁଝାପଣା ରହିବା ଦରକାର ଗୋଟେ ସ୍ଵାମୀ ସ୍ତ୍ରୀ ଭିତ ଏଥିରେ ବି ସମ୍ପର୍କ କେମତି ରହିବା ଦରକା ମାନେ ପରସ୍ପର ପରସ୍ପ ରର ସୁଖ ଦୁଃଖରେ ହିଁ ତ ହଅଁ ସବୁ ଜାଣିବା ଦରକାର ନା ସମସ୍ତଙ୍କ ବିଷୟରେ ଜାଣିପାରୁଥିବା ଦରକା କାର୍। ତ ଆମେ କଅଁ ହଁଅ ଆମେ ଯେ-ଆମେ ଯୋଉ ଇଏରେ ବାହା ହେଇକି ଆସିଲେ ତାଙ୍କ ସମସ୍ତେ ମାନେ ସେତେ ଆଉ ହଁ ଘରେ ତ କାମ କରୁଚନ୍ତି ତ ଆଉ ନାହିଁ କି? ତ ମେଣ୍ଟାଲିଟି ଟା କଣ ହ ସେମାନେ ସେମାନେ ନକଲି ବି ହବ। ହବନି କିନ୍ତୁ ଏବେ ଧୀରେ ଧୀରେ ଦେଖଅ ମାନେ ଏଇ ଯୋଉ ଜେନେରେସନ୍ ଟା ଏବେ ଯୋଉ ଜେନେରେସନ୍ ପୁରା ଚେଞ୍ଜ ହେଇଗଲେଣି ତମେ ଦେଖିବ ପୁଅ ଝିଅ ଦି ଜଣ ମିଶିକି ଦେଖିବ ଏବେ ଏବେ ସବୁ ଯୋଉ ମାନ ନୂଆ ମ୍ୟାରେଜ୍ କରୁଚନ୍ତି। ସବୁ ଯାଆ ହଉ ଗୋଟେ ଗୋଟେ ଖୁ ଖୁସି ଲାଗୁଚି କି ପରସ୍ପର ପରସ୍ପରକୁ ନେଇ କି ସେମାନେ ଚଳୁଚନ୍ତି କି ମୋ ସ୍ଵାମୀଟି ଆସିଲେ ଆମେ ଯୋଉ କହୁଚେ କି ନାଇଁ ଆମେ ଏକୁଟିଆ କରି ତ ନାଇଁ ସେମାନେ ବି ଝିଅ ମାନେ ବି ଚା-ଚାକିରି କଲେଣି ପୁଅମାନେ ବି ଚାକିରି କରୁଚନ୍ତି ଦେଖିବ ପୁଅ ମାନ ବି ରୋଷେଇ କରୁଥିବେ ଝିଅ ମାନେ ବି ରୋଷେଇ କରୁ ଚନ୍ତି ସବୁ ଏବେ ସବୁ ମିଶିକି ହଁଅଁ। ତ ପରସ୍ପରକୁ ସମୟ ଦେଇପାରିଲେ ଜିନିଷ ଟା।
ମାନେ ଦି ଯାଙ୍କ କାମକୁ ବାହାରି ଗଲେ ପୁଣି ଆଇଲେ ଯେ-ଯ କୁଛି ଖୁସି ହେଲେ ନିଜ ନିଜ ଭିତରେ ଅଭି ମାନେ ଅଭିକା ଯେମତି ହେଲାନି ସଂସାର ଦି ଜଣ ରୋଜଗାର ନକଲେ ହେଇପାରିବନି। ଖର୍ଚ୍ଚ ପୁରା ବଢିଲା ନାଁ ଲୋ ଲୋକମାନଙ୍କର ସମସ୍ତଙ୍କର।
ହଉ ଅପା।
ଯାଆ ପିଲାମାନଙ୍କୁ ଖାଇବାକୁ
ହଁ ହଁ ରହୁଛିି ଆ
ରଖ।
ହୁଁ ହୁଁ।